ହ୍ୟାଲୋ।
ମୁଁ ଶୁଭୁଛି ମୋ କଥା?
ହଁ ଶୁଣାଯାଉ
ଗୁଡ୍ ଇଭିନିଂ।
ଗୁଡ୍ ଇଭିନିଂ, କଣ କରୁଛନ୍ତି?
ଏଇ ବସିଥିଲି ଆଉ, ତମେ କଣ କରୁଥିଲ?
ହଁ ମୁଁ ବି ବସିଥିଲି।
ହୁଁ ଏଇ ବର୍ଷା ହଉଛି ତ, ସେଥିଲାଗି ଘର
ସେପଟ ଓ ହୋ ଆପଣଙ୍କ କୋଉ ଡିଷ୍ଟ୍ରି କି?
ଯାଜପୁର। ତମର?
ଆମର ନୟାଗଡ଼।
ଆଚ୍ଛା ଆଚ୍ଛା। ନାଇଁ ବର୍ଷା ହେଇଗଲାଣି, ପନ୍ଦର ମିନିଟ୍ ହେଲାଣି ହଉଚି ନା ବର୍ଷା ସେଥିଲାଗି।
ଆମ ପଟେ ବି ହଉଥିଲା ତିନିଟା ବେଳେ, ଏବେ ଛାଡି ଯାଇଛି।
ଆଚ୍ଛା ଆଚ୍ଛା।
ଆଉ କଣ ଖାଇଥିଲେ?
ଏଇ ଲଞ୍ଚରେ ଖାଇଥିଲି ଭାତ, ମା ଭେଣ୍ଡି ତରକାରୀ, ଆଉ ଦହି ବାଇଗଣ।
ନିଜେ କରିଥିଲେ, ନା ଘରେ?
ନା- ନା ମାମା ବନେଇଥିଲେ।
ଓ ହୋ।
ହୁଁ ତମେ କଣ ଖାଇଥିଲ?
ଆମର ଭାତ, ଡାଲମା, ଭଜା।
ଆଚ୍ଛା ଆଚ୍ଛା। ତମେ ନିଜେ ରୋଷେଇ କରିଥିଲ?
ନା- ନା ମୁଁ ଛୋଟ ପିଲାଟେ, ମୋ ମାମା ରୋଷେଇ କରିଥିଲେ।
ଆଚ୍ଛା ଆଚ୍ଛା ମାନେ କଣ ଏଜ ତମର କେତେ
ମତେ ରଣ୍ଟି
ଟ୍ୱେଣ୍ଟି
ହଁ ଟଣ୍ଟି ଅବ ହେଇନି
ଆଚ୍ଛା ଆଚ୍ଛା
ଆପଣଙ୍କୁ
ମୋତେ ନାଇଣ୍ଟିନ୍ ପ୍ଲସ୍ ମାନେ ନାଇଣ୍ଟିନ୍ କମ୍ପ୍ଲିଟ୍ ହେଇଗଲାଣି ଟ୍ୱେଣ୍ଟି ଜଷ୍ଟ ଚାଲିଛି
ଓହୋ ଚାଲିଛି ମତେ ଟଣ୍ ହବ
ହୁଁ କଣ ପଢାପଢି କରୁଛ ହଁ
ମୋର ପ୍ଲସ ଥ୍ରୀ ସେକେଣ୍ଡ ଇୟର ସରିବ ଥାର୍ଡ ଇୟର ହବ
ଆଚ୍ଛା ଆଚ୍ଛା ତମର ସେକେଣ୍ଡ ଇୟର ମାନେ ସେକେଣ୍ଡ ଇୟର ଏକ୍ଜାମ ସରିଲାଣି ନା ଦବ
ଫର୍ଥ ସେମିଷ୍ଟାର ଖରା ଛୁଟି ପରେ ଏବେ ହେଲା ଆଉ ମାନେ ଚାଲିଛି
ଆଚ୍ଛା ଫୋର୍ଥ ସେମିଷ୍ଟାର ସେମିଷ୍ଟାର ତମର ଏବେ ଚାଲିଛି
ହଁ ଚାଲିଛି
ଓହୋ ଏଜ୍ଜାମ କେମିତି ହଉଛି
ହଁ ଭଲ ଫାଷ୍ଟ ପେପର ତ ଭଲ ଥିଲା ତମର କଣ ଷ୍ଟଡୀ ମୋର ହିଷ୍ଟ୍ରୀ
ମୋର ସଇଲାଣି ମୋର ଗ୍ରାଜୁଏସନ୍ ସରିଲାଣି ଆଚ୍ଛା ଆଛା ମୋର ଏ ଇକନ‌ମିକ୍ସ ଅନର୍ସ ମୋର ଏ ଏ ହଁ ମୋର ସରିଗଲାଣି ଗ୍ରାଜୁଏସନ୍
ଇୋକନୋମିକ୍
ଏଇ ବର୍ଷ ହିଁ ମାନେ ସରିଛି ହଁ ହଁ ମର ଇକନମିକ୍
ଆଉ କଣ କରୁଛନ୍ତି ପିଜି ନା କଣ
ନାଇଁ ଏ ବର୍ଷ ତ କିଛି କରିବାର ନାହିଁ ବର୍ଷ ଖାଲି ଗ୍ୟାପ୍ ନେଇଛି ଆ ଆଗକୁ କରିବି ଆର ବର୍ଷ କରିବି ଏମଏ କରିବି ଆଉ ବର୍ଷ ମୁଁ ଟିକେ ହେଇନଥିଲି ନା ପଢାପଢି କରିନଥିଲି ଏଣ୍ଟ୍ରାନ୍ସ ଦବା ପାଇଁ ତ ବର୍ଷ ତ ରହିଗଲି ଅ ଗୋଟେ ବର୍ଷ ରହିଗଲି ଗ୍ୟାପ୍ ନେଇଗଲି ଭଲସେ ପ୍ରିପେୟାର ହେଲା ପରେ ପିଜି ପାଇଁ ଏଣ୍ଟ୍ରାନ୍ସ ଦେବି ଆଉ
ଓ ହୋ
ହୁଁ ତମର କଣ ମାନେ ପ୍ରିପେୟାର ପୁରା ପ୍ରିପେୟାର ନା ଏକ୍ଜାମ ପାଇଁ
ହଁ ଚାଲିଛି ଏକ୍ଜାମ ଗୋଟେ ଦେଇଛୁ ପେପର ଆଉ ଗୋଟେ ମଣ୍ଡେରେ ଅଛି
ଆଚ୍ଛା ଆଚ୍ଛା
ଗ୍ୟାପ୍ ଦେଇଛନ୍ତି ବି ଆଉ ଛୁଟି ସବୁ ଚାଲିଛି ତ ସେଥିପାଇଁ
ହୁଁ ହୁଁ କାଲି ବି ତ ଛୁଟି ଥିବ ବୋଧେ କାଲି ଆଜି ବି
କାଲି ଛୁଟି ଥିଲା ଆଜି ଗ୍ୟାପ ଟା ଆଉ କାଲି ତ ସଣ୍ଡେ ପୁଣି ସେଥିପାଇଁ
ପୁଣି ମଣ୍ଡରେ ଏକ୍ଜାମ ହଁ ହଁ ଆଉ ତମ ଘରେ କିଏ କିଏ ସବୁ ଅଛି ଛନ୍ତି
ଆମ ଘରେ ଭାଇ ମାମା ମୁଁ ଆପଣଙ୍କ ଘରେ
ମୋର ମୁଁ ମାମା ବାପା ଆଉ ମୋର ଦିଟା ସାନ ଭଉଣୀ ମାନେ ଆମେ ତିନି ଭଉଣୀ ଆଉ।
ଓହୋ
ହଁ।
ଆପଣ ବଡ?
ହଁ ମୁଁ ବଡ।
ଆଉ କଣ କୁହନ୍ତୁ ଆପଣ କଣ ରେସିପି ଆସିଚି ରୋଷେଇ କରୁଛନ୍ତି ନା ନାଇଁ?
ହଁ ଶିଖିଛି ତ କିନ୍ତୁ କେବେ କରେନି ମୋ ମାମା କରନ୍ତି ମୁଁ କରେ କରେନି ବେଳେ ବେଳେ ଇଚ୍ଛା ହେଲେ ଯୋଉଦିନ ଏ ଇଚ୍ଛା ହେଲେ ଯୋଉଦିନ ମୋ ନିଜ ଇଚ୍ଛା ହେଇଥାଏ ମୁଁ ବେଳେ ବଳେ କରେ ନହେଲେ ନାଇଁ ମାମା କରନ୍ତି।
ହୁଁ। ବୁଲାବୁଲି ଯାଜପୁର ରେ ତ ବହୁତ ସାରା ଜାଗା ଥିବ?
ହଁ ଭ ବୁଲାବୁଲି ଜାଗା ଅଛି କିନ୍ତୁ ମାନେ ମୁଁ ଟିକେ କମ ବୁଲାବୁଲି କରେ କ ଆମ ଘର ଲୋକ ଟିକେ ଏ ଷ୍ଟ୍ରିକଟ ହଁ ଟିକେ କମ ବୁଲାବୁଲି ମୁଁ କରେ ଆଉ।
ଆଉ ନୟାଗଡ଼ ଆଡ଼େ ଆସିଛନ୍ତି କେବେ?
ଦେଖିବା ଯିବା ଆଉ। ତମ ନୟାଗଡ଼ରେ କିଛିଟା ଟୁରିଷ୍ଟ ପ୍ଲେସ୍ କହିଦିଅ ମାନେ ଆମେ ଗଲେ ବୁଲାବୁଲି କରିବୁ।
ରାମ ମନ୍ଦିର ବୈଷ୍ଣବୀ ମନ୍ଦିର ରାମ ମନ୍ଦିର ତ ଫତେଗଡରେ ଅଛି କିନ୍ତୁ ନୟାଗଡ଼ ଡିଷ୍ଟ୍ରିକ୍ଟରେ ଯାଉ ସେଟା ଆଉ ଲଡ ବାବା ମନ୍ଦିର ଶରଣକୁଳ ରଣପୁରରେ ବି ଅଛି।
ମଣିନାଗ ସ
ଯେବେ ଯିବି ହଁ ଯେବେ ଯିବି ଯିବି ଆଉ।
ହଁ ଆସିବେ ଆଉ ଆମ ଘର ଫ୍ରଣ୍ଟ ରେ ବି ବଲାଙ୍ଗୀ ବନ୍ଧ ପାର୍କ ଅଛି। ମାରିବି ଦେଖିବି ୟୁଟ୍ୟୁବରେ ଆସିବ।
ଆଛା। ଆଉ ତମେ କଣ କରିବା ପାଇଁ କଣ ଭଲ ପାଅ ମାନେ ତମର ହବି କଣ?
ମୁଁ ପେଣ୍ଟିଂ କରିବାକୁ ଭଲ ଲାଗେ।
ଆଚ୍ଛା ତମେ ପେଣ୍ଟିଂ କର?
ହଁ।
ଆଚ୍ଛା ଆଚ୍ଛା। ଭଲ ମାନେ ଏ ପେଣ୍ଟିଙ୍ଗ ମାନେ ମୋର ବି ଇଛା ଥିଲା ପେଣ୍ଟିଂ କରିବା ପାଇଁ ବଟ ମୁଁ ପିଲା ବଳୁ କାଲି ନ ମାନେ ମୋତେ ମିଳିିଲାନି ଅପର୍ଚୁନିଟି ମାନେ ଘର ଲୋକ ସୁଯୋଗ ଦେଲେନି ତ ଏୟା ଆଉ।
ଆପଣଙ୍କର ବି ହବି?
ଆଜ୍ଞା।
ଆପଣଙ୍କର ହବି ବି ପେଣ୍ଟିଙ୍ଗ ନା କଣ?
ନା ପେଣ୍ଟିଙ୍ଗ ନୁହେଁ ମାନେ ମୁଁ ପିଲାବେେଳେ ଇଚ୍ଛା ଥିଲା କରିବା ପାଇଁ ବଟ ଅ ବନ୍ଦ ଆଉ ମାନେ ମିଳିଲାଣିି ନା ସୁଯୋଗ ମୋର ହବି ହଉଛି ମାନେ ଅଲଗା ଅଲଗା ଡିରେଣ୍ଟ ବୁକ୍ସ ସବୁ ପଢିବା ଆ ମାନେ ମୋର ହବି ତ ଏଇଆ କି ମୋର ଭଲ ଅଲଗା ଅଲଗା ଭଲ ଭଲ ବ ବହି ସବୁ ପଢିବା ମୋର ଏଇଟା ହିଁ ହବି।
ହୁଁ ହୁଁ ଆଚ୍ଛା। ଭଲ ନା ବହି ପଢିବାକୁ ବି ମତେ ବି ଭଲ ଲାଗେ।
ହଁ, ସେଟା ଗୋଟେ ମାନେ ଶାନ୍ତିପୂର୍ଣ୍ଣ ଜିନିଷ ଗୋଟେ। ଚୁପଚାପ୍ ବସିବ, ପଢିବ ହଁ।
ଆଉ ଡ୍ୟାନ୍ସ ବି ମତେ କରିବାକୁ ଭଲ ଲାଗେ। କିନ୍ତୁ ଘର ପ୍ରୋବ୍ଲେମ
ଆଚ୍ଛା ଆଚ୍ଛା।
ଆଉ ସିଙ୍ଗିଙ୍ଗ।
ନାଇଁମ ନାଁ ମତେ ମାନେ ମୁଁ ସେ ମାନେ ମତେ ଗୀତ ଶୁଣିବା ପାଇଁ ଭଲ ଲାଗେ। ମୁଁ ଗୀତ ବୋଲି ପାରେନି। ନାଁ ମୁଁ ଶିଖିନି ଗୀତ। ଗୀତ ବୋଲିବା, ନାଚିବା ଏସବୁ କିଛି ମୋର ନାହିଁ।
ଓହୋ ପାଠ ପଢନ୍ତି ତାହେଲେ ଭଲ ଆଉ।
ହଁ ସେଇଟା କେ ସେଇଟା ହିଁ କେବଳ କରେ।
ଆପଣଙ୍କ ଭଏସ୍ କେତେ ସୁଇଟ୍ ଶୁଣା ଯାଉଛି।
ସମସ୍ତେ କୁହନ୍ତି ମୋ ଭଏସ୍ ଟା ଟିକେ, ଅ ମତଲବ କଣ? ଉଁ ଅଲଗା ଶୁଭେ ଝିଅ ପିଲାଙ୍କ ଭଏସ୍ ଠୁ ଟିକେ ଅଲଗା ଶୁଭେ।
ନାଇଁତ। ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ, ସବୁ ଭଲ। ତମ ଘରେ ସବୁ ଭଲ ଅଛନ୍ତି?
ଆମ ଘରେ ବି ହଁ ଭଲ ଅଛନ୍ତି।
ଆଚ୍ଛା। ଆଉ ତମ ଭାଇ କଣ ତମଠୁ ସାନ ନା ବଡ?
ନାଇଁ ମୋ ଭାଇ ମୋଠୁ ବଡ। ମୁଁ ସଭା ସାନ। ମୋ ବଡ ଭାଇ ଉପରେ ଆଉ ଜଣେ ଦିଦି ଅଛନ୍ତି।
ମାନେ ତମେ ତିନି ଜଣ ଭାଇ ଭଉଣୀ।
ହଁ ତିନି ଜଣ।
ଆଚ୍ଛା ଆଚ୍ଛା, ମାନେ ବଡ ଭଉଣୀ ତାପରେ ଭାଇ ତାପରେ ତମେ ସାନ।
ହଁ।
ତମେ ତାହେଲେ ସବୁଠୁ ଗେହ୍ଲା ଘରେ ଆଉ।
ନାଇଁ ଗେହ୍ଲା କଣ? ବାବା ନାହାନ୍ତି ପିଲାଦିନୁ ଗେହ୍ଲା ଆଉ କିଏ କରିବେ?
ଆଚ୍ଛା ଆଚ୍ଛା। ମାନେ ବାବାଙ୍କର କଣ ହେଇଥିଲା?
ବାବାଙ୍କର ଡେଥ ହେଇଯାଇଛି ପିଲା ବେଳୁ ମୁଁ ଦି ବର୍ଷ ହେଇଥିଲା।
ଆଚ୍ଛା ଆଚ୍ଛା।
ମାମା ଆମକୁ ପାଳି
ହଁ ହଁ।
ପାଳିଛନ୍ତି ଆଉ।
ଆଚ୍ଛା।
ତାପରେ ଆମର ବି ବେଶୀ ଧନୀ ବି ନୁହଁ, ମିଡିଲ କ୍ଲାସ।
ହଁ, ତମ ବଡ ଭଉଣୀ ଏବେ କଣ କରୁଛନ୍ତି? ମାନେ
ବଡ ଭଉଣୀଙ୍କର ମ୍ୟାରେଜ ସରିଗଲାଣି, ସିଏ କେବେଠୁ ଦଶ ବର୍ଷ ହବ।
ଓହୋ।
ହଁ, ତାର ଗୋଟେ ପୁଅଟେ ବି ହେଇଗଲାଣି ଦଶ ବର୍ଷର।
ଆଚ୍ଛା ଆଚ୍ଛା ଆଉ ତମ ବଡ଼ ଭାଇ?
ବଡ ଭାଇ ପ୍ଲସ ଥ୍ରୀ ସାରିକି ଆମର ମୋମୋ ଦୋକାନ ଅଛି।
ଆଚ୍ଛା, ଓ ହୋ। ହଁ ଖାଏ। ତମ ମାମା କଣ ମାନେ ହାଉସୱାଇଫ୍?
ମାମା ହଁ ବେଳେ ବେଳେ ଏବେ କରୁଥିଲେ ମାନେ ନ ଆମେ ଏବେ ଗାଁରୁ ଟିକେ ସେପଟ ସୁଧା ନୟାଗଡରେ ଆସି କି ନୟାଗଡରେ କରୁଥିଲେ ଛୋଟବେଳୁ ତାପରେ ଏବେ ସେ କରି ତାଙ୍କ ଦେହ ଖରାପ ହୋଉଚି ନା ବେଶୀ କାମ କଲେଣି କେ ତେ କେବେଠୁ ସେ ଆଉ କିଛି କରୁନାହାନ୍ତି ଏବେ। ଭାଇ ଯାହା କରୁଚି ଆଉ।
ହୁଁ। ତମର ମାନେ ତମେ ଆଉ କିଛି କରୁଚ ଟ୍ୟିସନ ଫ୍ୟିସନ ନା
ହଁ ଟ୍ୟିଉସନ ମୁଁ କରୁଚି ନିଜ ଖର୍ଚଟା।
ହଁ ହଁ। ସେଇଟା ଆକଚ୍ୟୁଆଲି ଭଲ କଥା। ଉଁ ଘର ଉପରେ ବି ଏତେ ବର୍ଡନ ଦବା କ ଥା ନୁହେଁ। ନିଜ ଖର୍ଚ୍ଚଟା ନିଜେ ଉଠେଇବା କଥା।
ବେଶୀ ବି ମୁଁ ଖର୍ଚ୍ଚ କରୁନି ଯାହା ଏଇ ଆଡମିସନ୍ ସେଇଗୁଡା।
ନିଜର ଯାହା ଦରକାର ସେଇଟା ତମେ ନିଜେ ଆ ଇନକମ୍ କରିଦୋଉ
ହଁ।
ଭଲ ସେଇଟା।
ଆଉ ଆପଣଙ୍କର କୋଉ କଲେଜ ଥିଲା?
ମୋର ଥିଲା ବିରଜା ଓମେନ୍ସ କଲେଜ ଟାଉନ୍। ଯାଜପୁର ଟାଉନରେ ହଁ। ମୁଁ ପାଞ୍ଚ ବର୍ଷ ଯାକ ଓମେନ୍ସ କଲେଜରେ ହିଁ ପଢିଚି। ମାନେ ପ୍ଲସଟୁ ଦି ବର୍ଷ ଆଉ ପ୍ଲସ ଥ୍ରୀ ତିନି ବର୍ଷ ପାଞ୍ଚ ବର୍ଷ ଯାକ ଓମେନ୍ସ କଲେଜରେ ସେଇ ଗୋଟେ କଲେଜରେ ପଢଚି।
ଆଚ୍ଛା ହୋଉ ମୁଁ ରଖିଦୋଉଚି। ଆପଣ ଆପଣଙ୍କ ଆଡକୁ କରିବେ ଆଉ ଟିକେ ଗଲେ ଆଉ।
ହୋଉ ହୋଉ ଠିକ୍ ଅଛି।